ନା।
ହ୍ୟାଲୋ।
ଜୟ ଜଗନ୍ନାଥ।
ହ୍ୟାଲୋ।
ଜୟ ଜଗନ୍ନାଥ କେମିତି ଅଛନ୍ତି?
ଜୟ ଜଗନ୍ନାଥ ପ୍ରଭୁଙ୍କ ଦୟାରୁ ବହୁତ ଭଲରେ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ ଯେମିତି କଥା ହଉଥିଲେ ଭଗବାନଙ୍କର ଏମିତି ରଥଯାତ୍ରା ଆ ରଥଯାତ୍ରା ପରେ ମାନେ ନଅ ଦିନ ପାଇଁ ଆଁ ମାଉସୀ ମାଙ୍କ ଘରକୁ ଯିବା ଏବଂ ସେଠି ତାଙ୍କର ସବୁ ଅନ୍ୟାନ୍ କାମ୍ ମାନେ ଥାଏ ଭଗବାନଙ୍କର ଲୀଳାଖେଳା ସେଠି ସାରିକି ବି ହେରା ପଞ୍ଚମୀ ଦିନ ଆପଣ ଜାଣିଥିବେ ଯେତେବେଳେ ରଥଯାତ୍ରାକୁ ପାଞ୍ଚ ଦିନ ହେଇଯାଇଥାଏ। ତ ମା ଲକ୍ଷ୍ମୀ ଯାଆନ୍ତି ରଥ ରଥଯାତ୍ରାକୁ ମାନେ ଗୁଣ୍ଡିଚା ମାଆଙ୍କ ସେଠିକି ଯାଆନ୍ତି। ଏବଂ ନନ୍ଦିଘୋଷ ରଥକୁ ଭାଙ୍ଗିକି ଆସିଥାନ୍ତି, ତା ବିଷୟରେ ଜାଣିଛନ୍ତି? କଣ କେମତି ହୁଏ ସବୁ?
ହଁ ସିଏ କଣ ହୁଏ କି ଯେହେତୁ ସେ ଆସନ୍ତି ଆସିକି କି ମାଉସୀ ଘରେ ଭଲ ଜିନିଷ ଖାଇକି ପୁରା ମାଉସୀ କୋଳରେ ଶୋଇକି ମଜା କରନ୍ତି। ଲକ୍ଷ୍ମୀ ମାଙ୍କୁ ସେ ଛାଡି ଦେଇ ପଳେଇ ଆସନ୍ତି ପୁରା ନଅ ଦିନ ପାଇଁ ଲକ୍ଷ୍ମୀ ମା ଏକା ହେଇଯାଆନ୍ତି। ତ ସିଏ ସେଇ ଦିନ ଟାକୁ କୁହାଯାଏ କି ଦିନ ରାଗିକି ସେ ଆସନ୍ତି ସେ ଏତେ ଦିନ ହେଲା ଆମେ ତ ଭଉଣୀ ସାଙ୍ଗରେ ନେଇକି ଆସିଛ କିନ୍ତୁ ମତେ ଆଣିନ। ସେଇଟା କୁ ହେରାପଞ୍ଚମୀ କହିଥାଉ।
ନିହାତି ଭାବରେ ଏବଂ ବହୁତ ମାନେ କଣ ଠାକୁରଙ୍କ ଲୀଳା ଖେଳା ବହୁତ ବି ମାନେ ଭିନ୍ନ ବୀ ମାନେ କଣ ଆଗ୍ରହ୍ୟ ଆଉ ଯେମିତି ହେରାପାଞ୍ଚମି ଦିନ ଥାଏ ମା ଲକ୍ଷ୍ମୀଙ୍କୁ କଣ ଶ୍ରୀଗୁଣ୍ଡିଚା ଅଭିମୁଖେ ନେଇଯାଆନ୍ତି। ତାଙ୍କର ଭକ୍ତମାନେ ଯେମିତି ଶ୍ରୀକ୍ଷେତ୍ର ଧାମରୁ ସେ ବାହାରିଥାନ୍ତି। ଏବଂ ବଡ ଦାଣ୍ଡ ବାଟେ ସେ ମାନେ ଏକ ବିମାନରେ ଯାଆନ୍ତି। ଅ ସେଠି ଯାଇକି ଗୁଣ୍ଡିଚା ଯୋଉଟା ଆମର ରହିଥାଏ ନନ୍ଦିଘୋଷ ରଥ ସେଇଟାକୁ ସେ ଭାଙ୍ଗିଥାନ୍ତି। ଭାଙ୍ଗିଥାନ୍ତି ମାନେ ରାଗିକି ଭାଙ୍ଗି ଦେଇଥାନ୍ତି। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ତା ପରଦିନ ଯେହତୁ ଭକ୍ତମାନୋନ ଦେଖିଥାନ୍ତି କି ମା ଆସିକି ଭାଙ୍ଗି ଦେଇଛନ୍ତି ରଥକୁ ଏବଂ ତାକୁ ପରବର୍ତ୍ତୀକାଳରେ ତାକୁ କଣ ରିପାରିଂ କରାଯାଏ ଯୋଉଟା କି ମରାମତି କରାଯାଇଥାଏ। ମରାମତି କରିସାରିଲା ପରେ ପୁଣି ଥରେ ଆ ତେବେ ବାହୁଡା ଯାତ୍ରା ହୁଏ ଭଗବାନ ପୁଣି ଥରେ ଶ୍ରୀକ୍ଷେତ୍ର ଧାମକୁ ପୁଣି ଥରେ ମାନେ ଫରିଥାନ୍ତି। ହେଲା ପରେ ବି ତାପରେ ବି ସବୁ କଣ ସବୁ ପରମ୍ପରା ହୁଏ ଜାଣିଛନ୍ତି ରଥ ଉପରେ?
ଉଁ ନାଇଁ ଯୋଉଟା ଫେରିଥାନ୍ତି ତ ଜାଣିନି କିନ୍ତୁ ଏତିକି ଜାଣିଛି ଭଗବାନ ଯେତେବେଳେ ଯାଆନ୍ତି ମାଆଙ୍କ ପାଇଁ କି ରସଗୋଲା ନେଇକି ଯାଆନ୍ତି। ତାଙ୍କୁ ମନେଇବା ପାଇଁ ଯୋଉ ଦିନ ନୀଲାଦ୍ରି ବିଜେ ଥାଏ ତାଙ୍କର।
ହଁ-ହଁ ମୁଁ ସେଇଟା ବି କହିବି କି କଣ ସବୁ ହୁଏ କି ଯେତେବେଳେ ଶ୍ରୀ ବାହୁଡା-ବାହୁଡା ଯୋଉଦିନ ବାହୁଡା ଯା ଯାତ୍ରା ହେଇଥାଏ ନଅ ଦିନ ପରେ ଗୁଣ୍ଡିଯା ନଅ ଦିନ ପରେ ବାହୁଡା ଯାତ୍ରା ହେଇଥାଏ ବାହୁଡା ପରଦିନ ହିଁ ହେଇଥାଏ ସୁନାବେଶ ଯୋଉଟା କି ମାନେ କଣ ଲୋକମାନେ ମାନେ ଦର୍ଶନ କଲେ ତାଙ୍କୁ ବହୁତ ପୁଣ୍ୟ ମିଳିଥାଏ ଆଉ ବହୁତ ବି ଖୁସି ଲାଗିଥାଏ ଆଉ ସୁନାବେସ ତା ପରଦିନ ବାହୁଡ଼ାର ଠିକ ପରଦିନ ହିଁ ସୁନାବେଶ ହେଇଥାଏ ଯୋଉଟା କି ଭଗବାନ ମାନେ ପୁରା ସ୍ଵର୍ଣ୍ଣରେ ସଜେଇ ହିଅନ୍ତି ଆଉ ବହୁତ ସୁନ୍ଦର ଲାଗନ୍ତି ଭଗବାନଙ୍କର ବହୁତ ବଡ଼ ମୁକୁଟ ଥାଏ ତାଙ୍କର ବି ହାତ ଥାଏ ପାଦ ଥାଏ ତାଙ୍କର ଶଙ୍ଖ ଚକ୍ର ଗଦା ଏମିତି ସବୁ ସିଏ ଧାରଣ କରିଥାନ୍ତି ଆଉ ବହୁତ ସାରା ଏମିତି ମାନେ ତାଙ୍କର ବେକର ବି ବହୁତ ମୋଟା ଆକାର ବହୁତ ମାଳି ଆ ଗହଣା ବହୁତ ଭାବରେ ସିଏ ପରିଧାନ କରି ଁ ଯେତେବେଳେ ବି ଦେଖିବି ଆପଣ ସୁନାବସ୍ର ଠାକୁର ରଥପୂର୍ବୁ ବହୁତ ସୁନ୍ଦର ଲାଗିବ ଏବଂ ଆପଣ କହିବେ କି କହିବେ କି ଆପଣ କେବଳ ସେଇଠି ହିଁ ଦେଖିକି ଠିଆ ହେଇକି ଆପଣ ଦେଖିବେ ମାନେ ମାନେ ସାରା ରାତି ଏମିତି ଦେଖ ଠିକି ରହିବେ ଆଉ ଟୋଟାଲି ଘରକୁ ଫେିବା ପାଇଁ ଇ୍ଛା ହବନି ଆଉ ଠିକ ସୁନାବେଶ ତିନି ଠାକୁର ରଥ ଉପରେ ହେଇଥାନ୍ତି ତା ପରଦିନ ଅଧର ପଣା ନୀତି ହୋଇଥାଏ ଅଧରପଣା ନୀତି କଣ ଅଧରପଣା ନୀତି କି ଅ ସେଇଟା ମାନେ କୁହାଯାଏ କି କି ମାନେ ପୂର୍ବଜନ୍ମର ଯୋଉମାନେ ଆମର ଥାଆନ୍ତି ତାଙ୍କ ଆତ୍ମାକୁ ସେଇଟା ସମର୍ପଣ କରାଯାଏ ଠିକ ଅଛି। ଆଉ ମାନେ ସେଟା ପୂର୍ବ ହଁ ପୂର୍ବ ଯମାନେ ମାନର ପରିବାର ବର୍ଗର ଯୋଉମାନେ ସବୁ ସ ସିଥାନ୍ତି ତାଙ୍କ ଆତ୍ମାକୁ ସେଇଟା ପଣା ହିଁ ଦିଆଯାଇଥାଏ ଯେମିତିକି କି ମାନେ ତାହାର ବି ଗୋଟେ ମାନେ ବହୁତ ଭଲ କାହାଣୀ ଅଛି। ମୁଁ ଜଷ୍ଟ ମାନେ ଗୋଟେ ସୋସିଆଲ ମିଡିଆରେ ଦେଖୁ ଦେଖିବାକୁ ପାଇଥିଲି। କି ଜଣେ ମାନେ ବିଶେଷଜ୍ଞ କହୁଥିଲେ କି ଅ ମାନେ ଯେତେବେଳେ ଭ ଭଗବାନ ଏମିତି ରଥଯାତ୍ରା କିଛି କରିଥିଲେ। ସେତେବେଳେ ଦାନବ ମାନେ ଯୋଉମାନେ ରାକ୍ଷସ କହୁଛନ୍ତି ଦାନବ ମାନେ ବି କହୁଥିଲେ କି ଭଗବାନ ଆ ଭକ୍ତମାନଙ୍କୁ ସମସ୍ତେ ଆପଣଙ୍କର ଭକ୍ତ ମାନଙ୍କୁ ତ ସମ ସମସ୍ତଙ୍କୁ ସବୁ କିଛି ଦେଲେ। କିନ୍ତୁ ଆମ ଦାନବ ମାନ ପାଇଁ କିଛି ବି ମାନେ ନାହିଁ ଆ ଆମର ବି ମାନେ ଆମ ପାଇଁ ବି କିଛି ସିଏ ମାନେ ସେମିତି କିଛି କାମ କରନ୍ତୁ ଯୋମାନେ ଆମେମାନେ ବି ଟିକେ ଉପକୃତ ହବୁ। ତ ଦାନବ ମାନଙ୍କ ପାଇଁ ସେମାନେ ଭଗବାନ କିଛି ଗୋଟେ ପେ ମାନେ କରିଥିଲେ କି ବର୍ଷ ଥରେ ଖାଇବା ପାଇଁ ଦିଆଯିବ ଯୋଉଟା କି ପଣା ଆକାରରେ ଦିଆଯିବ। ତ ଆପଣ ଦେଖିବାକୁ ପାଇଥିବେ ରଥ ତିନି ରଥ ଉପରେ ବଡ ବଡ ମାନେ ମାଟି ପାତ୍ରରେ ମାନେ ଚାରି ଫୁଟରୁ ତିନିରୁ ଚାରି ଫୁଟ ଲେଖା ଗୋଟେ ପୁରା ଲମ୍ବାର ହାଣ୍ଡି ପାତ୍ର ଟାଇପର ଥାଏ ସେଥିରେ ପଣା ରଖାଯାଇଥାଏ ଠିକ ଅଛି। ତ ଯେତେବେଳେ ସେ ପଣାକୁ ଯେତେବେଳେ ମାନେ ରଥ ଉପରେ ଭାଙ୍ଗି ଦିଆଯାଇଥାଏ ଯେତେବେଳେ ଦେଖିବେ ସେତେବେଳେ ପଣା ପୁରା ରଥ ରଥରେ ଭାଙ୍ଗି ଯାଇଥାଏ ଏବଂ ସେ ପଣାକୁ ପୁରା ଧୀରେ ଧୀରେ ବହି ବହି ତଳେ ହିଁ ପଡିଥାଏ। ତ ସେ ପଣାକୁ ବି ମାନେ ତମେ ପାହିକିନା ମାନେ ସେଥିରୁ ହାତରେ ଆଣିକିନା ଏମିତି ମାନେ ତମେ ମୁଣ୍ଡରେ ମାରିବା ବି ବହୁତ ମାନେ ପୁଣ୍ୟ ମିଳିଥାଏ ଠିକ ଅଛି ଆଉ ସେ ପଣା ଟା କେବଳ ସମର୍ପିତ କରାଯାଏ ମାନେ ଏ ଦାନବ ରାକ୍ଷସ ମାନ ପାଇଁ ଏବଂ ପୂର୍ବ ଜନଗଣ ଅ ଅ ଯୋଉମାନେ ମାନେ ଆତ୍ମଶି ସଜନ ଥାନ୍ତି ତାଙ୍କ ଅତ୍ରୁତା ଆତ୍ମା ମାନଙ୍କ ପାଇଁ ଆତ୍ମା ମାନଙ୍କ ପାଇଁ ବି ସେଟା ସେ ପଣାଟା ଦିଆଯାଇଥାଏ ଏବଂ ଠିକ ଅଧର ପଣା ନୀତି ସରିବା ପରଦିନ ହିଁ ନୀଳାନ୍ତି ବିଜେ ରହିଥାଏ ଯୋଉଟା କି ଭଗବାନ କଣ ସିଂହାସନକୁ ସେ ବିଜେ କରିବେ। ଆଉ ସେଇଦିନ ବି ମାନେ ମୁଁ ବହୁତ ଭଲ ଭଲ ମୁଁ ମାନେ ଅବଶ୍ୟ ଲେଖା ଲେଖି କରେନି କିନ୍ତୁ ମୁଁ ମାନେ ପଦେ ପଦେ ଏମିତି କୁହେ କି ମାନେ ଗତ ବର୍ଷ ଯେମତି ସାଙ୍ଗପିଲାଙ୍କ ସହିତ କହିଥିଲି। ମାନେ ଗୋଟେ ଜଷ୍ଟ ଗୋଟେ ପଦ ହିଁ ମାନେ ଲେଖିଥିଲି ମୋର ଷ୍ଟୋରିରେ ଠିକ ଅଛି ସେଟା ଜାଣିବା ଚାହିଁବେ ତ
ନିଶ୍ଚିନ୍ତ ମୁଁ ବି ଶୁଣିବାକୁ ଚାହିଁବି
ଅ ନିହାତି ଭାବରେ ହୁଁ ମୁଁ ସେଦିନ ଗୋଟେ ଷ୍ଟୋରି ଲେଖିଥିଲି ଆଜି ଆ ମାନେ ସେ ଗୋଟେ ଷ୍ଟୋରି ମୁଁ ମୋର ନିଜର ଲେଖି ଦେଖିଥିଲି କି ହଉଛି ଆଜି ହସିବ ସିଂହାସନ ଅ ଆଜି ହସିବ ସିଂହାସନ ଏବଂ କାନ୍ଦିବ ବଡ ଦାଣ୍ଡ ଆଜି ହଉଛି ଖୁସି ହେବେ ଯେତିକି ଭକ୍ତ ମାନେ କି ହଉଛି କି ସିଂହାସନ କୁ ଆସିଛନ୍ତି ମହାପ୍ରଭୁ ନଅ ଦିନ ଧରି ବାହାରେ ଥିଲା ପରେ କିନ୍ତୁ ସେତିକି ବି ମନ ଦୁଃଖ କରିବେ ଭକ୍ତମାନେ କି ଭଗବାନ ଆଉ ରଥ ଉପରେ ନାହାନ୍ତି ରଥରେ ନାହାନ୍ତି କି ମାନେ ବଡ ଦାଣ୍ଡରେ ନାହାନ୍ତି। ଏବଂ ଅ ଯେ ପ ପଳେଇ ଯାଇଛନ୍ତି ତାଙ୍କ ସିଂହାସ ନ କୁ ଆଜି ହଉଛି ହସିବ ସିଂହାସନ। ଏବଂ ଝୁୁରିବ ବଡ ଦାଣ୍ଡ ଏବଂ ଝୁରିବ ବି ମଧ୍ୟ ଭକ୍ତମାନେ। ଏୟଆ ଖାଲି ଏମିତି ଗୋଟେ ମନ ନାହିଁ ଆହୁରି ବି ମୁଁ ବହୁତ ଭଲ ଭାବ ବର୍ଣ୍ନାରେେିଥଥିଲି ବାସ୍ କିଛି ମନ ପଡି ନହ୍ନି। ଏତିକି ଖାଲି ଜଷ୍ଟ ଟିକେ ଟିକେ ବାସ ଲେଖିଦେଲି।
ତମ ଲେଖାଟା କିନ୍ତୁ ବହୁତ ଭଲ ହେଇଛି ମାନେ ପୁରା ମନକୁ ଛୁଇଁଲା ଭଳିଆ ଲେଖାଟା ହେଇଛି। ମାନେ ଯୋଉଟା ସତ କଥା ମାନେ
ଲାଗିି ହଁ।
ଆ ଯେତେବେଳେ ପଳେଇଥିବେ ଠାକୁର ତ ସେଇଟା ହେଲା ବଡଦାମରେ ପୁରା ଫାଙ୍କା ଫାଙ୍କା ହେଇଯିବ ଜୋର ଲ ଯେଉଟା ରତ୍ନସିିଂହାସନ କିନ୍ତୁ ଭିତରୁ ଯିବାକୁ ପୁଣି ଯାଇ ଠାକୁର ଦର୍ଶନ କରେ ଏବେ ଏମିତି ବାହାରେ ଦ ଦର୍ଶନ କରିବାଉ ଭିତରେ ଦର୍ଶନ କରିବାରେ ବହୁତ ଫରକ ଥାଏ।
ବହୁତ ଫରକ ଥା ବହୁତ ଫରକ। ଏବଂ ବଡ ଦାଣ୍ଡ ବି ମୋ ତ ବହୁତ ଖୁସି ହେଇଥାଏ କି ମହାପ୍ରଭୁ ମୋ କୂଳରେ ଆଜି ଆଉ ଠିକ ଅଛି। ବଡ଼ଦାନ ବୋତେ ବହୁତ ମାନେ ଧନ୍ୟ ମନେ କରିଥା ଯେ ଭଗବାନ ମୋ ମୋ କୋଳରେ ମୋ ପାଖରେ ଆସି ଅଛନ୍ତି କିନ୍ତୁ କିଛି ଦିନ ମାନେ ତ ସବୁ ଦିନ ରହି ଯେହେତୁ ତାଙ୍କର ମାନେ ସମ୍ପୂର୍ଣ୍ଣ ଭାବରେ ସେ ସେଠି ହିଁ ରହିଥାେ ସିଂହାସନରେ ରହିି ଭକ୍ତ ମାନ ଦର୍ଶନ କରିଥାନ୍ତି। ତ ସେଇଟା ହିଁ ତାଙ୍କର ସେଇଠି ସିଏ ରହିବାକୁ ସଦାବେଳେ ଯାଆନ୍ତି ଆଉ ସେମିତି ଗୋଟେ ଏମିତି ପଦ ମନେ ରଖି ଦେଇେଇଥିଲ ଏବଂ ଲକ୍ଷ୍ମୀ ମାଙ୍କୁ ଯେମତିି ନୀଳାନ୍ତ ବିଜୟ ଦିନ କଣଉ ହଉଛି ସିଂହ ଦ୍ୱାର ର ମୁଖ୍ୟ କବାଟା ମୁଖ୍ୟ ଦ୍ଵାର ଯୋଉଟା ସେ ବନ୍ଦ କରିଦିଆନ୍ତି। ବଦ କରିଦ ପରେ ତାଙ୍କୁ ସେଇ ଯେତେବେଳେ ସେଇ ମୁହୂର୍ତ୍ତ ଟା ଦେଖିବେ। ଆପଣ ତ ମୁଁ କେବେ ବିି ମାନେ ସିଧା ପ୍ରସାରଣ ଦେଖିନହିଁ କିନ୍ତୁ ଟିଭିରେ ମୁଁ ଟିଭି ମାଧ୍ୟମରେ ଦେଖେ ସଦାବେଳେ ତ ସେତେବେଳେ ଯେତେବେଳେ ଦେଖିବେ କି ଯେତେବେଳେ ମୁଖ୍ୟ ଦ୍ୱାର ବନ୍ଦ କରି ଯାଇ ସେ ସିଙ୍ଗଦାରୋଟ ତ ସେତେବେଳେ ଦେଖିବେ ଭଗବାନଙ୍କର ମୁହଁକୁ ଦେଖିବେ କି ମାନେ ଯେମିତି ଡରିକି ଥାଆନ୍ତି ଆମେ କଣ ଜଣେ ଯଦି ରାଗିଥାନ୍ତି ଜଣଙ୍କ ଉପରେ। ତ ଆମେ କଣ ତାଙ୍କୁ ମନେଇବା ପାଇଁ ଟିକେ ମାନେ ମନରେ କଣ ଭୟ ଥାଏ ଡର ଥାଏ ଆଉ ବହୁତ ା କିଛି କଥା କହିବାର ଥାଏ ଠିକ ଅଛି ଆଉ ସେ ଯ ଭଗବାନଙ୍କ ମୁହକୁ ଚାହିଁବେ ବି ସେଇ ଦିନ ସେଇ ପର୍ଟିକୁଲାର ସେଇ ମୁହୂର୍ତ୍ତରେ ତ ଦେଖିବେ ଭଗବାନ ମାନେ କଣ ଟିକେ ଡରିକି ଅଛନ୍ତି ତାଙ୍କ ଆଖି ଟିକେ ଦେଖିବେ ମାନେ ଟିକେ ନର୍ଭସ ବୁଝିଲେ ଆଉ ଅନେକ ସାରା କଥା କହିବାର ଅଛି। ଯେମତି ମାଙ୍କୁ ଅନିସାରା କଥା କହିବେ କି ବୁଝେଇବେ କି ଏମତି ଏମତି ମାନେ ା ଆପଣ ନେଇ ନଥିଲ ଆଉ କଷ କରିବେ ଇ କରିବେ। ସେଇ ଯୋଗୁ ତାଙ୍କ ଆଖିକୁ ସଦାବେଳେ ଆପଣ ମାନେ କଣ ଦେଖିବେ। କି କେଉଁ ଭଳିଆ ଆପଣଙ୍କୁ ମାନେ ସିଏ କିଛି ଅଲଗା ହିଁ ଦେଖାଯିବ କଣ? ମାନେ ମୁଁ ନିହାତି ଗ୍ୟାରେଣ୍ଟି ଦେଇ କହୁଛି କିଛି ଅଲଗା ହିଁ ଦେଖାଯିବ ମାନେ କଣ ଭଗବାନ ଡରିକି ଥିବେ। ମାଆଙ୍କୁ ଟିକେ ଡରିକି ଥିବେ ରାଗିଛନ୍ତି ଯେହେତୁ ନିହାତି ମୁଁ ନିହା ବହୁତ ଥର ଦେଖିଛି ମୁଁ ଅନୁଭବ ବି କରିଛି। ଠାକୁରଙ୍କ ମୁହଁକୁ ଚାହିଁବେ ଦେଖିବେ ଯେତେବେଳେ ଦ୍ୱାର ମୁଖ୍ୟ ଦ୍ୱାର ବନ୍ଦ କରାଇ ଦିଆଯିବ, ସେତେବେଳେ ଭଗବାନ ମୁହଁକୁ ଚାହିଁବେ ତ ବହୁତ ଆପଣ ସେ ମୁହଁରୁ ବହୁତ କିଛି ମାନେ ପଢିପାରିବେ କେବଳ ମାନେ ମନର
ଖରା ଦେଖିଛି ଆ କେବଳ ଟିକେ ରେ ହିଁ ସିଧା ପ୍ରସନ୍ନ ହୁଅନ୍ତିନି। ଏମିତି ଗୋଟେ ଥର ଠାକୁର ଯେତେବେଳେ ଭିତ ରକୁ ପଳେଇଥିଲେ ପ୍ରଭୁ୍। ଆଉ ଥରେ ତ ମୁଁ ଟିକେ ଦେଖନ୍ତିନି ଏମିତି ବହୁତ ଥର ଭାବିଛି ମନେ ମନେ କିନ୍ତୁ ସତରେ ସେଦିନ ବୁଲି ଯାଇଛି। ମୋତେ ଏତେ ଖୁସି ଲାଗିଥିଲା ସେଦିନ।
ହୁଁ।
ନିହାତି ଭାବରେ ତମେ କୋଉଠି ବାହାରେ ବସିଛ ଯୋଉଟା କି ମୁଁ କିଛି କୋଇଲିର ସ୍ଵର ଶୁଣିବାକୁ ପାଉଥିଲି କିଛି ସମୟ ପୂର୍ବରୁ।
ହଁ ଏଠି ଆମ୍ବ ଗଛ ହେରିକା ଅଛି ନା ତ ସେଠି କୋଇଲି ମାନେ ଆସି ବସନ୍ତି ସେଇଟା
ଆଚ୍ଛା ଯୋଉଟା କିି ସକାଳୁ ଶୁଣିବା ବହୁତ ସୁନ୍ଦର ଲାଗିଥାଏ।
ହଁ। ହଳଦୀ ବସନ୍ତ ବି ଆସନ୍ତି ମାନେ ଆଉ ଆମବାରି ପଟେ ଟେ ଓସ୍ତ ମାନେ ବିଭିନ୍ନ ବଭିନ୍ନ ପ୍ରକାର ଭିନ୍ନ ଭିନ୍ନ କଲର
ନିହାତ ନିହାତି ବହୁତ ଭଲ କଥା ଆ ବାର୍ତ୍ତାଳପକୁ ମୁଁ ଏଇଠି ସମାପ୍ତ କରିବା ଚାହୁଁଛି ଆଉ ଆଶା କଛି ତମକୁ ଭହୁତ ଭଲ ଲାଗିଥିବ ଏ ସବୁ
ଧନ୍ୟବାଦ ଧନ୍ୟ
ନିହା ଧନ୍ୟ